କି
ହ୍ୟାଲୋ। ହ୍ୟାଲୋ।
ହାଲୋ।
କୁହ।
ଓ ବଉ।
କଣ ହେଲାକି?
ଆସୁନ ଆତମା ଆସୁନାତି।
ଆଉ କେତେଟା ଅଛି କି?
ଏ ଏଥିରେ ସେ ସେ ଆପ ନୁ ସେ ଆପ ରେ କିଛି କହନି।
କଣ ପାଇ?
କହିଲି ତତେ ଯେତିକି ସେତିକି କରୁନୁ କଣ ପାଇଁ କଣ ପାଇଁ କଣପାଇଁ ତ କଣ କରୁଚୁ?
ବସିଥିଲି କଣ ଏ ଯୋଉ ମୋବାଇଲ ଦେଖୁ ଥିଲି।
କଣ ଖାଇ ଥିଲୁ?
ଭାତ ଆଳୁ ଝୋଳ।
ଉୁଁ ହୁଁ ଆଉ ଦେହ କେମିତି ଅଛି?
ଭଲ।
ଉଁ ହୁଁ ଆଉ କହୁଥିଲୁ ଖରାପ ଅଛି ବୋଲି ମେଡିସିନ ଖାଇଥିଲୁ?
ମେଡ଼ିସିନ୍ ନାମ।
ଆଉ।
ଆ ଖଇ ନଥିଲି ବୋଲି ମୁଣ୍ଡ ଟା ବିିନ୍ଧୁଥିଲା।
ଉୁଁ ହୁଁ ଏନା କୋଉଠି ଅଛୁ?
ମାନେ ବାହାରକୁ ଆସିଲି।
ଓହୋ କରିବି ଆଉ ଆଉ ପନ୍ଦର ମିନିଟ ଯାଉ ଆଉ।
ଉଁ ହୁଁ
ହୁଁ ଆଉ କଣ କହୁଛ?
କଣ କହି
ଉଁ ଯାଇଥିଲ ଆଜି ଗାଁକୁ କଣ ହେଲା?
ଜାଣିନ କି?
ଉଁ
ଜାଣିନ?
ନାହିଁ ପା
ହେଲାନି ପା
ହୁଁ
ହେଲାନି ଯିବି ଫୁଣି ସମ କାଲିଆଡ଼କୁ। କାଲି ଆଉ ଯିବିନି।
ଏଇନା କୋଉଠି ଅଛି ଘର ବାହାରେ?
ହଁ
ହ ମୁଁ କହିଲି ଘର ଭିତରେ।
ନା
ଆଉ
ମୁଁ ଆଜି ଭୁବନ ଆସିଚି ତ ସମସ୍ତେ ଖାଲି ପ ମାନେ ବୁଝିକି ବି ବୁଝିଲା ପରେ ଆସିଥିବ ଫର୍ମ ମୋତେ କହିଲେ ମୁଁ ଯିବି କରିକି ଆସିବି।
ହଁ କହିବି ଆଉ।
ଆଉ ଏ-ଟି-ଏମ୍ ରେ ପିନ ଟାବି ଜେନେରେଟ୍ କରିଦେବି।
ହୁଁ ଏ-ଟି-ଏମ ଟା ଦେଇଦବୁ ମତେ।
ତମେ କରିଦେବ?
ହଁ।
କଣ ପାଇଁ?
ଓ-ଟି-ପି ଖାଲି ତୋ କତିକି ଯିବ ଦବୁ ପିନ୍ ଟା ଜେନେରେଟେ ହେଇଯିବ ଆଉ।
ତମକୁ କଣ ପାଇଁ ଦେବି?
ଆଉ ଉ
ତମେ ଭାରି ଚାଲାକିଆ ଆଉ।
କଣ ଭାରି ଚାଲାକି?
ତମେ ମୋ ଏ-ଟି-ଏମ ପିନ୍ ରଖିଦେବ।
ଏ-ଟି-ଏମ୍ ଭଲରେ ଭଲରେ ଦେଇଦେବୁ ରୋଲ କାଢିବୁନି।
ନେଇଯିବ କେତେବେଳେ ଆସିକି ରାତିରେ ସେନ୍ତି ନେଇଯିବ ପୁଣି ଆଣିକି ଦେଇଦେବ କଣ ଏଥିରେ କଣ ଅଛି।
ପରମାନେଣ୍ଟ ପାଇଁ ଏଟା ନେବି।
ହବନି
କଣ ପାଇଁ?
ଏ ମା ନାଇଁ ତମେ ମୋ ପଇସା ଉଠେଇଦବ।
କଣ ପଇସା?
ମୋ ଆକାଉଣ୍ଟରେ ପଇସା ରହିଲେ ତମେ ଉଠେଇଦବ
ଆଉ
ହୁଁ।
ହେମିତି କଲେ ତ ଆକାଉଣ୍ଟ ନମ୍ବର ମୋ କତିରେ ଅଛି ଆକାଉଣ୍ଟରୁ ଯିବି ଡାଇରେକ୍ଟ ଉଠେଇକି ଧରିକି ଆସିବି ଆଉ କଣ? କଣ କହିବୁ କହ? କଣ କରିପାରିବୁ?
ହେ ସେ କଥା କିଛି ନାହିଁ ଯଦି ବି କେତେବେଳେ କଣ ଦରକାର ପଡିବ ଏ-ଟି-ଏମ ଟା ସେଥିପାଇଁ ଥାଉ ମୋ ପା ହେନେବି ତମେ ଗେନେରେ ପିନ୍ ଗେନେରେଟ୍ କରିକି ଫୁଣି ମୋତେ ଦେଇଦେବ।
କିଛି କିଛି ଦରକାର ପଡିବନି ଏ ଖୋଲିଦେ କଣ କହନି ଇଏ ଟେ ଏ ଏ ୱାନ୍ କନ୍ନାଡ଼ା ଯୋଉ କାନାଡା ବ୍ୟାଙ୍କ ଆକାଉଣ୍ଟ ଦେଖିବୁ ଗୋଟେ ପ୍ଲେ ଷ୍ଟୋର ରୁ ଡାଉନଲୋଡ୍ କରିଦେବୁ ହେଲା ଡାଉନଲୋଡ କରିଦେଇକି ହେଇଟା ରଖିଦବୁ ସେଇଟାରେ ତୋ ଏ-ଟି-ଏମ୍ ନମ୍ବର ଥିବ ସେଇଟା ଏ-ଟି-ଏମ୍ ନମ୍ବର ତୁ ଯୋଉଠି ମାରିବୁ ସେଇଠୁ ପଇସା ଉଠିବ ଆରାମ୍ ସେ ଟେନେସନ୍ ନାହିଁ। ଟିଭି ଦରକାର
ଥାଉ
ଏ-ଟି-ଏମ୍ ଟା କିନ୍ତୁ ମୋ କତିକି ଆସିବା ଦରକାର।
କଣ ପାଇଁ?
କଣ ପାଇଁ କହିଲା କଅ ପାଇଁ କଣ ପାଇଁ ନା ଡ଼ଅ ପାଇଁ।
ମୋ ଏ-ଟି-ଏମ୍ ଟା ମୋତେ ଦେଇଦିଅ।
ହଁ ନେଇଯାଉନୁ ମୋ ଏ-ଟି-ଏମ୍ ଟା। ମୋ ଏ-ଟି-ଏମ୍ ନେଇଯା
ଯେମିତି ଦଶ ମିନିଟି ହେବ କାଟିଦେବ ଆ
ଆରେ ତତେ, କଣ କହିଲି ଏ ଆପ ରେ କିଛି କହିବୁନି।
ଓକେ।
ଏରା ଅଲଗା କଥା ଏଇ କଥା କିଛି କହିବୁନି ଆ ଉପେରେ ଉଠେଇବୁନି ଅଲଗା କଥା କିଛି ଉଠା ହୁଁ ୟାପରେ ଏତେ କିଛି କହି ହବନି। ଉଁ। ହେ ପଅରଦିନ ପଅରଦିନ ତୁ ଯେତବେଳୁ କଲ୍ କରିଥିଲୁ ଇଟାଗୁରା ସବୁ ଗଳି ପଡିଥିଲା। ବାର ହେକରୁକୁ। ବୋହି ମାନେ ବର୍ଷାରେ ମେଲ୍ଟେ ହେଇକି ଗଳି ପଡିଥିଲା ହେରା ସବୁ ବୋହିକି ନେଇକି ହେ କି ରଖିଲି। ଟିଗରେ
ଆରେ ହଁ ତମ ଝିଅ କୁଆଡେ ଚିଙ୍କି ସହିତ କଥା ହଉଛି।
ମୁଁ ଜାଣିନି।
ତମ ଝିଅ କହୁଥିଲା ତମ ଝିଅ କୁଆଡେ ଦିଥର ଭଳିଆ କଥା ହେଲା ଚିଙ୍କି ସହିତ। ତାପରେ ଏତେ କଥାବାର୍ତ୍ତା କରୁନି ଚିଙ୍କି ତାକୁ କହୁଛି ଆଉ ତମ ଭାଇ ମନା କରିଛି କି ମୋ ସହିତ କଥା ହବା ପାଇଁ।
ତାପରେ
ସିଏ କହିଲା ନାଇଁ ଭାଇ କାହିଁ ମନା କରିବ।
ଆଉ
ସେ କଥା ହଉ ମୁଁ ତାକୁ କହିବି କଥା ହୋ ବୋଲି।
ତାକୁ କହିବ କହିବ ତୁ ଚିଙ୍କି ସହିତ କଥା ହବୁ ନହେଲେ ନାହିଁ ତମୁକୁ ସମସ୍ତେ ଖରାପ ଭାବୁଛନ୍ତି।
ହଁ। ସେଇଆ ତୁ ତ ଜାଣିଛୁ ସିଏ ଉଁ କୋଉ ଭଳିଆ ଛୁଆ ଆଉ ମୁଁ କଣ ତତେ କହିବି।
ତାକୁ ଜଣୁଙ୍କୁ କୁହା ହେଇଥିବ କଥା ହବା ପାଇଁ ସେ କଥା ହବନି।
ତୁ ତ ଜାଣିଥିବୁ ପିଙ୍କି ଉପେରେ ପଡିକି କଥା ହଉଛି।
କିଏ ନୁହେଁ ହଁ କିଏ ଚିଙ୍କି କାହା ସହିତ ମୋ ସହିତ ନା ତମ ଝିଅ ସହିତ।
କାଜୁ ସହିତ।
କିଏ କୁଆଡେ ପାଣି ଫାଣି ମାଗେ କି କଣ ଏନ୍ତି।
ହଁ ମୁଁ ଏ ତାଙ୍କର ଗୋଟିଏ କ୍ଲାସରେ ଏକାଥରେ ପଢୁଚି।
ହଁ।
ଆଉ ହଁ ଭଲ ଆଉ।
ତମ ଝିଅକୁ କହିବୁ ତା ସହିତ କଥା ହବ।
ହୁଁ ତାକୁ କାଲି କହିବି କାଲି ତ ତାର ପ୍ରାୟ କମ୍ପ୍ୟୁଟର ନାହିଁ ପଅରଦିନ ପଅରଦିନ କି ବାରେ।
ଶୁକ୍ରଆର।
ଶୁକ୍ରୁବାର ଅଛି ତାର। ଶୁକ୍ର ଶନି ଛାଡି ରବି ଛାଡି ସୋମ। କଥା ଆଦାୟ କରିବାକୁ ଇଏ ଆମ ଝିଅ ହେଲା ଆଉ।
କଁ ପେଇଁ।
ଝିଅକୁ କହିବି କଥା ହବ କଁ କଁ କହୁଛି ମତେ ଆସିକିନି କହିବ।
ସେହିଆ ତ।
ହୁଁ।
ତାଣୁ ସେ ହମୁ ହକା କହିଲେ ନା କହିଲା ତମ ଭାଇ ମନା କରିଛି କି।
ହଁ ପା। ଦେଖୁଚୁ କେମତି କହୁଚି ମାନେ ଛୁଆଟାର କେତେ ମୁଣ୍ଡେରେ ବୁଦ୍ଧି ଦେଖେ। ସିଏ ଗୋଟେ ଛୋଟ ଛୁଆ ଚିଙ୍କି ମୋଠୁ ପୁଣି କେତେ ସାନ। କଣ କହିବି ଛାଆଡେ ଆଉ। ଭଉଣୀ ଟା ଭାବିଥିଲି ଭଉଣୀ ହେଇକି ବିଷ ଦେଇଦେଲା ଆଉ।
ହୁଁ ହୁଁ।
ତମ ନମ୍ବରଟା ବ୍ଲକ୍ କରିଦେଇଚି ଆଁ।
ଭଲ ଥିଲା। ଆ ଲାଇନ ତମଆଡେ ଅଛି?
ମାରେ।
ନା। ଆମର ଗୋଟେ ଏମିତିଆ ଗାଁ ଲାଇନ ହିଁ ଜଣନାହିଁ।
ହଁ ହେବି ଆଉ, ଫୋନରେ ଫୁଣି ଚାର୍ଜ ନାହିଁ କେତେ ପର୍ସେଣ୍ଟ ଅଛି କହିବି। ତେର ପରସେଣ୍ଟ।
ବ୍ୟାକ୍ଟେରି ସେଭର ମୁଁ ମାରିନି ରେ। ହ୍ୟାଲୋ।
ହୁଁ।
ବ୍ୟକ୍ତି ହିସାବରେ ମାନେ ରଖିଲି। ବେଟିରି ସାବର ମାରିଦେଲେ କାଇଁ ନା ଚାର୍ଜ କିଛିଟା ବଞ୍ଚିବ ନା ନାଇଁ।
ଚାର୍ଜ ବସେଇକି ରଖୁନ ଫୁଲ ସବୁବେଳେ।
ସବୁବେଳେ ଫୁଲ ଟା ଆଜି ରଖିଥିଲି। ତାପରେ ଲାଇନ ଅପଡାଉନ ଅପଡାଉନ ହେଲା, ଭୁବନ ଯା ଇଆଡେ ଯା ସିଆଡ ଯା ସବୁ କାମ ପଇଲା ଆଉ କଣ କରିବି?
ହଁ।
ମୁଁ ଗୋଟେ ଦାୟୁତ ଦଉଚି ଖାଲି ବୁଝିକି ମୋତେ ଟିକେ କହିବ ଖାଲି।
କରିବି ଆଉ, ମୋ ଏଟିମ୍ ଟା ଦେଇଦବୁ।
ଆରେ ଏଟିମ୍ ଟା ମୋର ଫୋନ୍ ପେ ଟା ଖୋଲିସାରିଲା ପରେ ତୁମେ ତମର ନେଇଯିବ।
ଫୋ ପେ ଟା ଖୋଲିବୁ ସେଟା କେତେ ଟାଇମ୍ ଲାଗିବ ଏଟିମ୍ ଟା ଖାଲି। ଲାଷ୍ଟ ଇଏ ପିନ୍ ଟା ଦରକାରେ।
ହେ ସେଇଟା ମୋର ହେଇଗଲା ପରେ ତମେ ତମର ନେଇଯିବ।
ତର୍କ ବର୍ଷା ହବା। ହୁଁ କୋଉ ବର୍ଷା ହବ?
ଅଟା କରି ସାରିଲା ପରେ ହେଇଯିବ।
ହୁଁ ମାଇ ନଟା କରି ସାରିଲା ପରେ ହେଇଯିବା ଭ
ତାପରେ ଦେଖିବା କେବେଠୁ ମୋ ପାଖୁକୁ ପଇସାଟା ଆସୁଚି।
ଆଁ।
ତାପରେ କେବେ ମୋ ପାଖୁକୁ ପଇସା ଆସୁଚି ମୁଁ ଟିକେ ଦେଖିବି ଆଉ।
ହୁଁ। ଭାଇ ହେରିକା?
ଭାଇ ଘରେ।
ଆଉ ବାପା?
ବାପା ଘରେ।
ଓହୋ। ଆଉ ପିଙ୍କି, ଝୁଙ୍କି, ରୂପା?
ଘରେ ମୋବାଇଲ୍ ଦେଖୁଛି।
ତୁ କଣ କରୁଚୁ?
ବାହାରକୁ ଆସ୍ଚି କେନିକା ସ‌ଇଲେ ଯିବି।
ଉ ହୁଁ। ହୁଁ। ସଇଲେ ଟିକେ କଲ୍ ଟା କରିବୁ ହ୍ୱାଟସପ୍ ରେ ସାଙ୍ଗ୍ ସାଙ୍ଗେ ସେ ବାହାରେ।
କ ପାଇଁ?
କରିବୁ।
ହଉଆ
ହୁଁ -ହୁଁ। ହୁଁ ମଉସା ଆଜି ଗାଡି ଆଣି ନାହାନ୍ତି। ହାଲୋ।
କହିଲା।
କଣ?
କହିଲା ଟାଇମି।
ହୁଁ ରହ ଟିକେ। ହଉ। କାଟେ।